ଆପଣଙ୍କର ପିଲାଣି ଏ ବିଷୟରେ କେମିତି କଣ ଜାଣିଲେ?
ହ୍ୟାଲୋ।
ହ୍ୟାଲୋ। କହିଲେ ଆପଣ ଏଇ ବିଷୟରେ କେମିତି କଣ ଜାଣିଲେ ସବୁ କୋଉ ଦିନଠୁ? ହ୍ୟାଲୋ।
ହଁ ନମସ୍କାରେ।
ଆପଣଙ୍କର ନେଟୱାର୍କ ପାଉନି।
ନା ମ ଶୁଭୁଚି ଆପଣଙ୍କ କଥା। ହାଲୋ।
ହାଲୋ।
ହଁ କହୁନାହାନ୍ତି ଶୁଭୁଚି ଆପଣଙ୍କ କଥା।
ମୁଁ କହିଲି ଆପଣ ଏଇ ବିଷୟରେ କିନ୍ତି ଜାଣିଲେ କୋଉ ଦିନଠୁ କଣ ଏଇ ଆପ୍ ବିଷୟରେ।
ହଉ ଆପଣଙ୍କ ଆଡ଼େ ଯୋଉ ଧାନ ନା ଧାନ ଚାଷ କଲେଣି ଆପଣଙ୍କ ଆଡ଼େ।
ଆମ ଆଡ଼େ ତ ଧାନ କରାଯାଇ କିନ୍ତୁ ଆମରି କରୁନୁ ଆମର ଭାଗୁଆରି ଦେଇଦେଇଚୁ।
ହଁ ଆଉ ଆପଣଙ୍କ ଆଡ଼େ କଣ କେନ୍ତି ଫସଲ ଲଗାନ୍ତି ନା ଆପଣ କଣ କେମିତି ଫଙ୍କସନ୍ ଅଛି ପୋ ପର୍ବପର୍ବାଣୀ କେମିତି କଣ ପାଳନ କରନ୍ତି?
ଫସଲ ତ ଆମର ଏ ସବୁ ଲଗାଯାଏ ଧାନ ହେରିକା କିନ୍ତୁ ଭାଗ୍ ଆଗୁଆ ଦିନ ଆମ ପର୍ବ ଆମର ସବୁ ଭଲ ହୁଏ ଗଣେଶ ପୂଜା। ଦୀପାବଳି, ଦଶହରା, କାର୍ତ୍ତିକେଶ୍ୱର, ଲକ୍ଷ୍ମୀ ପୂଜା।
ହୁଁ। ଗଣେଶ ପୂଜା ହଁ କୁହନ୍ତୁ। କେନ୍ତି କଣ କରନ୍ତି।
ଦଶହରାକୁ ଆମରି ଆସିବ ସବୁ ଠାକୁରେ ସବୁ ଯିବେ ଲାଇନରେ ତାପରେ ଆମର ଡିଜେ ଆଇବ ଦଶ ପନ୍ଦରଟା କୋଡିଏଟା ଭଳିଆ ଡିଜେ ତ ସବୁ ଛୁଆ ଯା ନାଚାନାଚି କରିବେ ଆଉଅଧେ ବାହାରିବେ ପୂଜା ପାଠ ହବ ଭଲ। ସବୁ ପଡିଥିବ ଦୋକାନ ବାଡି।
ହୁଁ। ଦଶହରା।
ଦଶହରା ଏଇଟା ହୁଏ ଗଣେଶ ପୂଜା ଟା ଆମର ଏଇ ଗାଁରେ କ୍ଲବପିଲା କରନ୍ତି ହେଏନ୍ତି ବଡ ଗଣେଶ‌ ଆଣି ଡିଜେ ଫିଜେ ବାଜିବ ପ୍ରଶେସନ ହବ। ଭୋଜି ହବ ରାତିରେ ଦି ତିନି ଦିନ ଚାରି ଦିନ ଭଳିଆ।
ହୁଁ
ଏମିତି ଆଉ ଆଉ ଆପଣଙ୍କ ଆଡେ ସବୁ ଭଲ?
ହଁ ଆପଣ କଣ ପଢୁଛନ୍ତି?
ମୋରି ଆଇ ଟି ଆଇ ଏବେ ସରିବ ସେକେଣ୍ଡ ଇୟର୍।
ଓ ଆପରେ କଣ କରିବେ କି?
ଇୟା ପରେ ଡିପ୍ଲୋମା।
ଆପଣ କୋଉ ଯାଏଁ ପଢିଛନ୍ତି?
ମୁଁ ଦଶମ
ଟେନ୍ଥ।
ହଁ ଆପଣଙ୍କ ଆଡ଼େ ଆଉ କିଛି ଫସଲ ଲଗାନ୍ତିନି ବାଦାମ ଯେମିତି ବାଦାମ। କି ବିରି, ମୁଗ।
ବାଦାମ ଲଗାନ୍ତିନି ମୁଁ କେବେ ହେଇଆଡେ ଯାଏନି କେବେ। ନା। ଆଉ
ଆମପଟେ ସବୁ ଲାଗେ ଫସଲ ନ ହେଲା ଯେତେବେଳେ ଟିକେ ପାଚି ଆସିବ। ସେତେବେଳେ ଆମର ଯାଇକି ବିଲରେ ଦିଅନ୍ତି ଯଉ ଅରୁଆ ଚାଉଳ କ୍ଷୀର। ଆଉ ଚିନି ନେଇକି ଦେଇକି ଆ ସି ଦିଅନ୍ତି ଭାରି ଯୋଉ। ଅରୁଆ ଚାଉଳ ଟା ପାଣିରେ ଭତ ଭଳିଆ କଲେ ଫୁଟିଲେ ଉତରିବନି। ବିଲରେ ଉତରେଇଆକୁ ଯାନ୍ତି ବିଲରେ ନେଇକି ଦି ଗୋଟେ କଣକିନା ଯାଇକି ପତ୍ର ନେଇକି ଆଳିକି। ସେ ଅରୁଆ ଚାଉଳ ଚିନି ଲୁଣ ପକେଇ କ୍ଷୀର ତା ଦେହରେ ପକେଇକି ଯାଉ କରନ୍ତି। ଆଣନ୍ତି ଆଣିକି ଆଣନ୍ତି ବିଲରେ ଯାଉ କରିକି ତାପରେ ଯେତେବେଳେ ଧାନ କଟା ହୁଏ ସେତେବେଳେ। ଏବେ ତ ମେସିନ୍ ପେଶେଇଲାଣି ସବୁ ଆଗେ।
ହୁଁ ଏବେ ସବୁ ଜିନିଷ ସାର ଅଧିକ ଦେଇ ଦଉଛନ୍ତି।
ଏଇଭରି ତାରିକାରର ହ ଲନ୍ତି ଯୋଉ। ମୁଁ ପଡିଥିବ ଉଡା ହେଇକି ଧାନ ବେଙ୍ଗେଳା ସାରିଲା ପରେ ଉଡା ହେଇକି ଥୁଆ ହେଇଥିବ। ତାପରେ ସେଠି ପୂଜା କରାଯାଏ ପ୍ରଥମ ଧାନ ଆଗ ପୂଜା କରିବେ ସେଇ ଅ ଅରୁଆ ଚାଉଳ ନେବେ। ଟିକେ ଚିନି ଟିକେ କଞ୍ଚା କ୍ଷୀର ଟିକେ ଫୁଲ ଦିଟା। ବର କୋଳି ପତ୍ର ଦୁବ। ନେବେ ଧାନରେ ପୂଜା କରିବେ ଭାରି ଧାନକୁ ଆଗ ସାତଥର ଯୋଉ ଗଉଣୀ ଥାଏ ଭାରି ଚଷାଙ୍କ ଘରେ ତ ଗଉଣୀ ଆଗ
ଆଉ ଗଉଣୀ ରେ ମାପିବେ ସାତ ଥର ମାପ ମାପିବେ, ମାପିକି ସେଇଠି ମାପିବେ ସେଇଠି ଢାଳିବେ ସେ ଧାନରେ ମାପିକି ତାଛୁ ଭୋଗ ଦେବେ, ଭୋଗ ଦେଇକି ଯାଇକି ଧାନ ଆଣିବେ ଘରକୁ। ଆଉ ଗୋଟେ ହେଲା ଚଷାଙ୍କର ବଡ ପର୍ବ ହେଲା ଅକ୍ଷୟ ତୃତୀୟା। ଅକ୍ଷୟ ତୃତୀୟାରେ ରେ ଆମର ଏଠି
ସେଇ ଦିନରୁ ଚଷାଙ୍କର ଚାଷ କାମ ଆରମ୍ଭ ହୁଏ। ସେଦିନ ଆମର ଏଠି ହବ ମେନ୍ ଚକୁଳି ପିଠା ହବ। ଆ କ୍ଷୀର କଦଳୀ, ଚକୁଳି ପିଠାଟା ଅଛି ଯେ ଯେତେବେଳେ ନେବେ ବେ ଯେଉଁ ବିଲ ଚଉରା କତିରେ କଣ କରିବେ କହିଲ ଯଉ କଦଳି, କ୍ଷୀର, ଚିନି ନେବେ ସେଠିକି ଚଉରା କତି ସେଠି ନେବେ ଧାନ ଦିଟା, ଖତ ଦିଟା ଆଉ ବକଟେ ସୁନା ଯାଏ। ଗୋଟେ ଗଉଣୀରେ ପୁରେକି ନେବେ ଆଉ କୋଡିଟେ ନେବେ ନେଇକିଯାନ୍ତି। ନ୍ତି ବିଲ କୁ
ଆପଣଙ୍କୁ କୋଉ ପିଠା ଖାଇବା ପାଇଁ ଭଲ ଲାଗେ?
ହାଲୋ।
ଆପଣ କଁ କହୁ
ଗୋଟେ କଣ ଅ ସୁନା ବକଟେ ନେଇଥା, ଆଗେ ରଜା ମାନେ ଯେତେବେଳେ ଥିଲେ, ସେତେବେଳେ ସୁନାର ଲଙ୍ଗଳ ଥିଲା, ଏବେ ତ ଆଉ ସେ ଜିନିଷ ନାହିଁ। କିନ୍ତୁ ଯେହେତୁ ଚଷାଙ୍କର ବଡ ପର୍ବ ଅକ୍ଷୟ ତୃତୀୟା। ସେଲା ଗୋଟେ ବକଟେ ନାକୁରୁ ସୁନା ନେବେ ଯେ କୌଣସି ସୁନା ହଉ ଘରେ ଥିବ ସେ ସୁଣା ବ ଏପଟେ ନେଇକି ଯିବେ ଗୋଟେ କଣରେ କିନା ହାଣିବେ, ହାଣିକି ଧାନ ପୋତିବେ। ଆଉ ବୁଣିକି ଖତ ଆଗ ଦେବେ, ତା ଛୁ ଧାନ ବୁଣିବେ ବୁଣିକି ସେଠି ଭୋଗ ଦେବେ ଭୋଗ ଦେଇକି ଆସିବେ ଘରକୁ, ଚକୁଳି ପିଠା କ୍ଷୀର କଦଳୀ ଖାଇବେ। କାରେ ପୁଣି ଏଠି
ନ ଜାଗାରେ ନେଇକି ପାଣି ଡେଲି ଦେବି, ଗଛ ଉଠିବ ନା ଯୋଉ ଜାଗାରେ ବୁଣି ଥିଲେ ଧାନ
ହଁ।
ସେ ଯୋଉ କଣ ପାଇଁ ର ପୂଜା କରିକି ଧାନ ବୁଣିଥିବେ, ସେଠି ଏକୋଇଶି ଦିନ ଏତିକି ଆମର ନେଇକି ଯାଆନ୍ତି ପାଣି ଦ ଖରା ଦିନେ ତ ତୁତିଆ ଟା ହୁଏନା। ଗଛ ଆଉ ଉଠିବନି ସେଥିପାଇଁ ପାଣି ଡେଲି ନେଇକି ଯିବେ ।
। ଆସିକି ତାପରେ ସେଇଦିନ ଚାଷ ଆରମ୍ଭ ହ ଖରାଟିଆ ଚାଷ ହବ। ଖରାଦିନେ ଚାଷ ହବ, ଚାଷ ହବ ତାପରେ
ଆଉ
ଗଡ ନାହିଁ କି ବଳଦ ନାହିଁ। ଏବେକାର ପିଲା ଟିକେ ଜାଣୁଛନ୍ତି ବଳ । ସେଇ ବଳଦ ବି କଣ ଜାଣିପାରିବେନି ପିଲାମାନେ। କଣ କହିଲ?